ହଁ, ହଁ, ହୁଁ ଠିକ୍ ଅଛି ହ୍ୟାଲୋ, କଣ କରୁଛୁ?
ଆମ୍ବ ଖାଉଛୁ,
ହୁଁ ହୁଁ, ଆମ୍ବ କିଣା ଆମ୍ବ ହୁଁ ମୁଁ ଏଇଠି ବସିଥିଲି ଜଣଙ୍କ ସହିତ କଥା ଜଣଙ୍କ ସହ କଥା ହେଲି ଦି ଥର। ତା ପରେ ତତେ କଲ୍ କଲି ତାପରେ
ହୁଁ ହୁଁ ମୁଁ ଏବେ ଗାଧେଇକି ଆସିଲି।
ତୁ ଗୋଟେ କାମ କରିବୁ଼, ଆ ଦି କେସି ଆମ୍ବ ଖାଉଛୁ ନା ହଉ ହଉ, କାଲି ଜୁସ୍ ପିଇଥିଲୁ, ଆଜି ଆମ୍ବ ଖାଉଛୁ।
ମୁଁ ନାହିଁ।
ଆଉ ମମି,
କାଲି ସକ ପୁରୀର ରସ ପିଇଥିଲି,
ହାଁ ହାଁ ହାଁ।
କାଲି ସପୁରୀର ରସ ପିଇଥିଲେ,
ହ
ମୁଁ ତାକୁ ନିଜେ ଘରେ ପ୍ରସ୍ତୁତ କରିଥିଲି। ମମି ରୋଷେଇ ଘରେ ମମି ଏଠି ପରିବା କାଟୁଛନ୍ତି,
କେମିତି ପ୍ରସ୍ତୁତ କଲେ ମୋତେ ପ୍ରଣାଳୀ ବର୍ଣ୍ଣନା କଲେ।
ପ୍ରଥମେ ସପୁରୀକୁ ସପୁରିର ଉପର ଭାଗରେ ଥିବା କଣ୍ଟା ଜିନିଷକୁ ହଟାଇ ଦେବେ। ସପୁରିକୁ ଛୋଟ ଛୋ ଛୋଟ କାଟି ତାକୁ। ଉଁ ଗ୍ରାଇଣ୍ଡରରେ, ପେଷି ଦେଲା ପରେ ତାର ରସ ବାହାରିଯିବ। ସେଥିରେ ଚିନି ଲେମ୍ବୁ, ଚାଟ ମସଲା। ଆଉ ଟିକେନାକୁ ଜିରା ଲ କା ବ୍ ଭଜା ଜିରା ଲଙ୍କା ଗୁଣ୍ଡ ପକେଇକି ପ୍ର ସ୍ତୁତ ହେଇଗଲା ମୋର ପାଇନାଆପଲ୍ ଲେମୋନେଡ୍।
ସେଟା କେମିତିଆ ଲାଗେ? ମିଠା ମିଠା ଲାଗେ ନା, ରାଗୁଆ ରାଗୁଆ ଲାଗେ?
ମିଠା, ଖଟା, ରାଗ।
ହା ସକାଳେ କଣ ଖାଇଥିଲୁ?
ପୁଠୋଉ ଉଁ ଚା।
ବର୍ଷା ଦିନ୍ ନାହିଁ ନା। ନାଇଁ ନାଇଁ।
ଆଇତା ଦଶ ଦଶଟା ବେଳେ ଛୁଟି ହେଲା ସେ ଆଇଛି। ଦଶଟା ବେଳେ ଆସି ଛତୁଆ ଖାଇଥିଲା।
ହଉ। ତୁ ମତେ ଏଇ ସକାଳ ବେଳା କଲ୍ କଲେ ମୁଁ ଉଠେଇ ପାରିବି। କାହିଁକି କହିଲୁ ମୋ ରାତି ବେଳକୁ ନେଟ୍ ସରିଯିବ ମୁଁ କରିପାରିବିନି ଆଉ।
ଆ।
ଓ ଏଇଥିରେ?
ହଁ ଏଇଥିରେ। ଆ ଖାଇସାରିଲା ପରେ ସାଢେ ଦିଟା ବେଳକୁ କରିଦବୁ ତୁ ମତେ ଥରେ ହେଲା। ହଁ ରାନ୍ ଦିଦି ସହିତ କ ଖାଉନୁ ବେ।
ହଉ ତାକୁ ମେସେଜ କରୁଛି। ତାର ସିଏ କେତେବେଳେ କଥା ହଉଛି ତୋ ସହିତ?
ସଏ ସିଏ ମୋ ସହିତ କଥା ହେଇନି। ସେ କହୁଛି ଷ୍ଟଡି ଆର ପରେ ନଅଟା ପରେ ଫ୍ରୀ ହେବି। ମତେ ସେଠୁ କହିଲା କି ମୋର ନେଟ୍ ନାହିଁ। ମୁଁ କହିଲି ହଉ ତୁ କଥା ସି କହି ଦି ସପ୍ତାହ ଭିତରେ ସାରିୁ ତୁ ଆରମ୍ଭ କରୁନୁ ତିରିଶଟା ସାରିଲା ବେଳକୁ ପାଗଳ ହେଇଯିବୁ। ମୁଁ ଗ୍ରୁପ ରେ କହିଥିଲି ଟି ମେସେଜ୍ କରିବୁ ଲୋକମାନ ଙ୍କୁ। କରିଥିଲୁ କାହାକୁ?
ନା ମତେ ଯୋଉମାନେ କରିଥିଲେ, ତାଙ୍କୁ ମୁଁ ଶ୍ରୀ କୁ କହୁଚି ଥରେ ଶ୍ରୀ କୁ ରୁପାଲି କୁ
ନିଅ।
ଅହଂ ଶ୍ରୀ କୁଚ ଶ୍ରୀ ସହିତ କଥା ହେଉଥିଲି ମୁଁ ତାକୁ ଥରେ ତାକୁ କଲ୍ କରିବି ସିଏ ମୋତେ ଥରେ କଲ୍ କରିବ।
ହଁ ତାକୁ କହିବୁ ଛୁରୀ ତ ଅଛି ସ୍ତ୍ରୀ। ସୁହାନ୍ତୀ ତତେ ଥରେ କଲ କରିବ। ତୁ ତାକୁ ଥରେ କଲ୍ କରିଦେ।
ସିଏ ଏବେ କଥା ହଉଛି ଜଣଙ୍କ ସହିତ।
ଉଁ ହୁଁ।
ସିଏ ଯାହା ସହିତ କଥା ହଉଥିଲା ତାକୁ ଦେଖା କରି ସାରିଲାଣି।
ଦେଖା କରି ସାରିଲାଣି?
ହଁ ସେ ଝିଅ ଟା। ଧାକୁଲେଇ ପିଠରେ ଦେଖା ହେଇଥିଲେ।
ଉଁ ହୁଁ।
ମତେ, ମତେ ଗୋଟେ ଆଣ୍ଟି ଇନଭାଇଟ କରିଛନ୍ତି ତାଙ୍କ ଘର ଢେଙ୍କାନାଳ।
ମୁଁ ହଉ ବିଶ୍ଵକର୍ମା ବେଳେ ଯିବି। ନା ହଉ ହଉ ଆସିବ ଲ ଲକ୍ଷ୍ମୀ ପୂଜା ବି ଆମର ଭଲ ହୁଏ। ଆସିବ ମୁଁ କହିଲି ହଉ ହଉ।
ଏଇଠି ମମି ଅନେଇକି ଗଲା।
ହଁ ସମ ତଙ୍କର ମୋବାଇଲ ଦଶ ମିନିଟ୍।
ଆଚ୍ଛା। ଆମର କେତେ ସମୟ ହେଇଗଲା? ଆ। ଚାରି ମିନିଟ୍। ସରିଗଲାଣି ଆମର, ନାଇଁ।
ସମସ୍ତଙ୍କ ମମି ବାବା ମାନେ କ ଖାଉଛନ୍ତି। ମୁଁ, ମମି କଣ ଉଠେଇ ପାରିବନି କଲ। ଲଗେଇ ପାରିରିବନି।
ହଁ। ଟିକି କଥା।
ଏଇ ସ୍ତ୍ରୀ ଯାହା ସହିତ କଥା ହଉଛି। ସିଏ ତା ଫୋନ ରେ ସାରିକି ଆଉ ତା ମମି ଫୋନ ରେ ଏବେ କଥା ହଉଛି। ତାକୁ ଚାରି ହଜାର ପାଞ୍ଚ ହଜାର ମିଳିିଲାଣି।
ଭଲ ଭଲ।
ହୁଁ। ଏ ସବୁ ଆଉ। ହଉ, ରାମଦିଦୀ କହିଲା ତ ସାଙ୍ଗକୁ ଜଏନ କରିବୁ ତାର ହବନି ଏବେ ସର୍ଭର ଡାଉନ ଚାଲିଚି।
ଓହୋ।
ଆଉ ଖରାଳେ କଣ ଖାଇବାକୁ ହେଇଛି।
ଖରାଳ ହେଇଛି ଆଜି ଭାତ, ଡାଲି ଆଉ ସୋୟବୀନ୍ ପୋଟଳ ତରକାରୀ। ଆଉ ସାର୍ଲଟ୍ ଆଇ ଗେସ୍।
ଆଛା ଆଉ କଣ?
ଓ। ତମର କଣ?
ନାମ ଏଇଠି କଣ ଭାତ ଫାତ ହେଇଛି ମୁଁ ଦେଖନି।
ତୁ। ଯିବୁନି କି ଆଜି।
ହଁ। ମୁଁ ଆଜି ପଳେଇବି କୋଚିିନ ସରିକି ନା, ପଳେଇବି ମାମୁଁ ଘର।
ହୁଁ, ହୁଁ। ଅ ଉଁ ଆଉ ବଡ ମାଇ ଆସିଲାଣି।
ମୁଁ ଯାଆନି ରେ।
ହୁଁ, ହୁଁ।
ଆସିଲେଣି? ଆଉ, ସୁମ ବି କେବେ ଆସିବି କ
ନାନ ଜଣ। ନା।
ବର୍ଷା ଏମିତି ମୁହଁଫୁଲେଇ ରହୁଛି।
ସିଏ ତ ତା ରୁମରେ ଚବିଶ ଘଣ୍ଟା ଗପୁଛି। ଖାଲି ଆଉଛି, ଖାଉଛି ଯାଉଛି।
ଅହିବ ଏ କଥା ବଉକୁ।
ହୁଁ, ବୋଉ କୁ ଯାହା କହିଲେ ବି କିଛି ଫରକ ନାଇଁ ପଡିବନି।
ଏଟା ବି ସତ କଥା। ଆଉ।
ଗୋଟେ ଏକତିରିଶ।
ହୁଁ ଗୋଟେ ଏକ ତିରିସ୍ ସମୟ।
ଆଛା। ହଉ କଣ ତୁ କ୍ଲାସ କଲୁ ଆଜି?
ହଁ।
ଏ ସିଏ ତୋର କମେଣ୍ଟରେ କରିଛନ୍ତି ସେ ଯୋଉ ଲେମ୍ବୁ ଲଙ୍କା ଆଉ। ସେଇ ଯୋଉ ନଜର ମୁଁ ରିଆକ୍ଟ କଲି ଯେ ମୁଁ କହିଲି ନାଇଁ ରିଆକ୍ଟ କରିଆନି
ତୁ ଯଉ କହିଦେଇଛୁ ଏ ପିକ। ଇଏ ଫଟୋ ଏ ଆଇ ହେଇକି ଏ ଆଇ କି ଅରିଜିନାଲ
ହଁ ସେ ଆରେ ତୁ କହୁଛୁ ଏ ଆଇ ସେ କହିଲେ ଅରିଜିନାଲ ତ ମୁଁ ପଚାରିଦଲି।
ତୁ ମୋ କଥା ମାନିବୁ ନା ତା କଥା?
ମତେ ସେଟା ଅରିଜିନାଲ ଲାଗୁଚି ବୋଲି ମୁଁ ପଚାରିଲି।
ହୁଁ ନୁହେଁ ସେଇଟା।
ପ୍ରମ୍ପଟ ମାଗିଲ ତାଙ୍କୁ
ହଁ ଠିକ ଅଛି।
ମତେ ତ ପୁରା ଅରିଜିନାଲ ଲାଗୁଛି। ମାନେ ତୁ
ହଉ ଠିକ ଅଛି।
ହୁଁ ହଁ ହୁଁ ହୁଁ। ଆଉ। ଫୋନ ଦେଖ ନା ସାଇଡରେ ଶୁଣା ଯାଉଛି ଏଠିକି
ହଁ।
କହୁନୁ ମୁଁ ହିଁ ଗପୁଚି ସେତବେଳୁ।
ଆଉ କଣ ହିଁ କହିବି ତମକୁ। ଆଜି ବିଲେଇ ଛୁଆ ସକା ଆଳୁ ମୋତେ ଆସି ବହୁତ ପ୍ରେମ କରୁଛି।
ସେ ନାଲିଆ ଆଟା ହିଁ ସେ ନାଲିଆଟା। କାହିଁ। ସେ ବା ଆ ଯୋଉ ଶା। ତଡା ଯୋଉ ଆଗରୁ ଥିଲା ତ ଇଏ ତା ମାଆ ସହିତ ବୁଜି ହାଲୋ ଆଉ ନାଲିଆ ଟା ହିଁ ପୁରା ପେଟ୍ ଆମର ସିଏ ଖାଲି ମୋ ଆଗରେ ଏମତି ଗଡୁଛି ତାକି ମୁଁ ତାକୁ ଏମିତି ପେଟ୍ କରିବି ତାକୁ ଏମିତି ପ୍ୟାର୍ ପ୍ରେମ କରିବି ତାକୁ ଆଉଁସିବି ସେ ସେୟା ଚାହୁଁଛି।
ତିଉ ଏମିତି ପଚାରିବୁ କି ତମ ଘରେ କେମ୍ତି ଅଛନ୍ତି ଆପଣଙ୍କ୍ ଘରେ କଣ ସବୁ କି
ଆପଣଙ୍କ ଘରେ ଆପଣଙ୍କ ଘରେସ୍ ସବୁ କିଏ କିଏ ଅଛନ୍ତି
ଏ ମଥେ ମୋ ଲୋକଙ୍କୁ ମୁଁ ଆକଚୀଲିରେ ମୁଁ ଆମ ଘ ମୁଁ ଏଉ ପଢୁଛି ମୁଁ ଘରେ ଜଏଣ୍ଟ୍ ଫେମ୍ଲି ସମସ୍ୟା ଅଛୁ ଭାଇ ଭଉଣୀ ମିଶିକିନା ଆଉ ହୁଁ ହୁଁ ହୁଁ ତୋ ସହିତ କଣ୍ ଟାଇମ୍ ଟା ସରୁନି ଲୋକଙ୍କ ସହିତ ଗପି ଗପି ସରିଯାଏ ତୁ ଗପୁନୁ ବୋଲି ସରୁନି
ହେଲେ ମୁଁ ତତେ ବିଲେଇ ଠୁ ଆରମ୍ଭ କରିକିନା ଆମର ଖାଇଆ କଣ ହେଇଛି ମୁଁ ର ପ୍ରେମିକର ସହିତ ଫଟ ହେଇ ଆଇକି ନୁହେଁ କହିସାରିଲାଣି ତତେ ଲାଗୁଚି ତୋ ସହିତ କିଛି କଥା ହଉ ନାଇଁ ତୁମେ ନିଶ୍ଚିନ୍ତ ଗଟେ ଦୁଷ୍ଟ ପିଲା
ଜୋ ସାଆ ଇଁ ମୁଁ ଦୁଷ୍ଟ ନୁହଁ ମୁଁ ଠିକ୍ ମୋ ଭଉଣୀ ଉପରେ ଯାଇଛି
ଆହୁରି ମାତ୍ର କିତ୍ ଛି ସମୟ ରହିଲା ତାପରେ ଆମର କଥାବାର୍ତ୍ତାର ସମାୟ ସମାପ୍ତ ହୋଇଯିବ।
ମୁଁ କାଟିବି କଲ୍ ଯିଏ କଲ୍ କରିଥିବ ସେଇ କଲ୍ କାଟିବ।
ତୁମେ କଲ୍ କର୍ ଥିଲ ତ ତୁମେ ହିଁ କଲ୍ କାଟିବ ନା
ତତେ ଦେଖୋଉଛି କାଟିବାର
ଉଁ ଇ ହଁ ମତେ ଦେଖଉଛି
ତମେ କିନ୍ତୁ କାଟିିବନି
ଠିକ୍ ଅଛି
ଆଉ ରାନ୍ ଦିଦି ସହିତ ଆଜି ତୁ ତାକୁ ଦିଟା କରଦବୁ ସେ ତତେ ଦିଟା କରଦବ
ଠିକ୍ ଅଛି
କଲ୍ କଥା ହେଇ ସାଇଲା ପରେ ଦଯି ସବ୍ମିଟ୍ ର ଅପସନ୍ ଦେଖଉଥିବ ସବ୍ମିଟ୍ କରୁଛି।
ଠିକ୍ ଅଛି ଧନ୍ୟବାଦ ଏତେ ସବୁଦ୍
ହେଇଗଲା ମୁଁ ରଖୁଚି
ଧନ୍ୟବାଦ
ଧନ୍ୟବାଷ୍ଟ୍